ହଁ କୁହ ଗୋଟେ ଯୋଉ କହୁଥିଲା ବାନ୍ତି ସେଥିପାଇଁତି ହଉଛି ତମର କଣ ଗ୍ୟାସ ଫ୍ୟାସ ଟିକେ ହେଲଣି ନା କଣ କଣ କିଲ ଗ୍ୟାସ୍ ନହେଲେ ତ ପେଟ ଫୋଟ ଫୋଟେଇବନି
ଏ ଯାଏ ଖାଇବାର ହଜମ ହଜମ ହଉନି ନା ରାତା ଅଧୁ ଗାାତଲା ଅଧିକ ତେଲ ମସଲା ଖାଇଲେ ପେଟ ଗ୍ୟାସ ହେଇଯାଉ ପାଣି ଖାଇ ପାଣି ପଇବା ଠିକ ଠାକ ନଥିଲା
ଆ ତମେ ତମେମ କି ଯୋଉ ଖାଉଛ କି ଅଧିକ ତେଲ ମସଲା
ଆରେ ଶୁଣୁ ମୋ ଘରେ ତ ମୋ ପୁରା ମତେ ଖ ଆଛି ମତେ ମନା କରିଦେଇଥିଲ ଆଉ ଜଣେ ମେଡ଼ିସିନ୍ ଖାଉଛି କିନ୍ତୁ ଏବେ କଣ ଏଇ ଯୋଉ ଆଉ ବାହାଘରରେ ଯୋଉ ଯାଉଛି ଆଉ ଏଠି କୁଆଡେ କମ୍ ତେଲ ମସଲା ଅଛି ତାଙ୍କ ଘରକୁ ପଳେଇଲି ବୋଲି ନା ନହେଲେ ନାଇଁ ମୁଁ ତେଲ ମସଲା ବହୁ କମ କରୁଥିଲମ ଘରେ ମୁଁ ଖାଉନି ତ ବେଶୀ ଆଇଁଷ ଫଇଁଷ ବହୁତ କମ ଖାଉଛି ଖାଲି ମୋର ଦେଖୁ ପ୍ରାୟ ଟାଇ ମୋର ସନ୍ତୁଳା ସନ୍ତୁଳା ଡାଲମା ନହେଲେ ସାଧା ତରକାରୀ ଫରକାରୀ କଲେ ବି ମୁଁ କମ ତେଲ ମସଲା ଦେଇକରେ
ଓହୋ ଏଇ ଯୋଉ କଣ କଟ କହୁଥିଲ ହ କଣ ହଁ ହର୍ଷ ଯ କହୁନା କି ତମର ବାହାରିଥିଲା ପାଇଲସି
ହଁ
ଏକ କିର ବି ବାହାର
ଆଁ ମଁ ଯଉ ସିଧି ଜନ୍ମ ହେଲା ବଳ ତୁ ମୋର ବାହାରିଛି ଏବେ ଏଇଟା ସେଇ ଜନ୍ମ ହେଲା ବେଳକୁ ସେଇଟା ଛୁଆ ଜନ୍ମ ହେଲା ବ ଆଗରୁ କିଛି ନଥିଲା ଏବେଠୁ ତ ଯୋଉ ବାହାରିଲା ଟିକେ ଟିକେ ବାହାରି ବାରିକା ଆସିକି ଏତେ ଦିନ ହେଲାଣି ଭୁବନେଶ୍ୱରରେ ମେଡିସିନ ଖାଉଥିଲି ଗୋଟେ ଆୟୁର୍ବେଦିକ ମେଡିସିନି ହେଗା କମି ଯାଇଥିଲା ଆଉ ପୁଣି ଏବେ ଟିକେ ଟିକେ ଥିଲା ଯେ ଏବେ ଟିକେ କମି ଯାଇଛି
ସେ କ ତେଲ ମସଲା ଖାଇଲେ ଏଇଟା ଏମିତି ହବ
ଏହା ତ ଆମର ଛୁଆ ଜନ୍ମରୁ ବାହାରିଛି ଆଉ ତେଲ ମସଲା ମୋର ଏତେ ତେଲ ମସଲା ମୁଁ ଏତେ ଖାଏନି ଆମ ଘରେ ଏଇନେ ସିନା ଦେଖେ ଏଇନେ ନା ଏବେ ସବୁ ତେଲ ମସଲା ଅଧିକ ଆମ ଘରେ ଆଗୁଠୁ କଣ ଆମେ ଏ ତେଲ ମସଲା ଖାଉଛୁ ଆଜିିକାଲି ଯେମିତି ଫାଷ୍ଟଫୁଡ ଥିଲା ସେତେବେଳେ କଣ ଏତେ ଫାଷ୍ଟଫୁଡ ମିଳୁଥିଲା କି ଏ ନା ହଁ କେତେବେଳେ କେମିତିକା ଖାଇ ହେଇ ଯାଉଛି
କି ମୋର ତ ମୋ ପୁଅ ହେଲା ପରେ ଥାଇରଏଡ ବାହାରି ପଡ଼ିଲା ଥାଇରଡ କଣ ମୁଁ ଜାଣିନଥିଲି ଛିଡ଼ା ହେଲି ବଥା ଲଗେଇକି ବିନ୍ଧିଲା ଫୁଲିଲା
ଥାଇରଏଡ ବାହାରିଲା ମିଶା ଦେଇ ର ଥାଇରଡ ଟିଲିର ଥାଇରଡ ରିମା ଭାଉଜର ଥାଇରଡ ଥାଇରଡ
ହଁ ତାଙ୍କର କଣ କାହାର ସବୁ ହଉଛି?
ଏଜ ଆମ ରିମା ତ ଫୁଲି ଯାଉଛି ପୁରା ଥାଇରଡ ଯୋଗୁଁ ଫୁଲିଯିବ ଆ ମେଡିସିନ ମେଡିସିନ କଣ ଗୋଟେ ଡେଲି ଡେଲି ଖାଆନ୍ତି ପରା ମୁଁ ତ ଜାଣିନି ମିତା ତ ଖାଉଛି ଡେଲି ଖାଆନ୍ତି ହଁ କେତେ ପରସେଣ୍ଟ ନା ମେଡିସିନ ସବୁ ଅଛି
ହଁ ହଁ ପଚିଶି ପଚାଶ ଶହେ ପଞ୍ଚସ୍ତରୀ ଏମିତି ସବୁ ଅଛି
ମୁଁ ଖାଉଛି ପଚିଶିଟା ମୋର ସମୁଦାୟ ଛଅ ପାଞ୍ଚ ରହିବା କଥା ନର୍ମାଲ ସମସ୍ତଙ୍କର ଥାଇରଏଡ଼ ମୋର ଛଅ ହେଇଥିଲା ମୋର କଇଥ ହେଇନ ତିରିଶି ହୋଇ ଯାଇଥିଲା
କିନ୍ତୁ ଏବେ ମୋର ଛଅ ହେଇଥିଲା ମୁଁ ମୁଁ ଖାଇବା କଥା ନୁହେଁ ଯେ
ଓହୋ ହଁ
ଆଉ ତାହେଲେ ରୀମା ଭାଉଜ ତାହଲେ ସେଇଥିପାଇଁ ମୋଟା ହେଇଯାଉଛନ୍ତି କି ମୁଁ ଜାଣିନି ଗୋଟେ ଗୋଟେ ଥାଇରଏଡ ପୁରା ଫୁଲେଇଦବ ମୋଟା କରିଦବ
ୟାଙ୍କୁ ସେଇ ଥାଇରଏଡର ଭୟ
ଓହୋ ଆଉ ସୁନନ୍ତା ଭାଇ ତ କଣ ପାଇଁ ମୋଟା ହଉନାହିଁ ହୁଁ
ଥାଇରଡ ଲୋ ଝିଅ ସିଏତ ଛୁଆରୁ ପତଳା ଆଉ ଛୁଆରୁ ପତଳା ତାର ତାର ଖାଇବା ଫାଇବା ସବୁ ବଢିଆ ବଢିଆ ଆଉ ତା ଶାଶୁ ଘରେ ବି କାମର ଆଲୋ ମୁଁ ହେଲେ ମୋଟା ହୋଇ ପାରୁଛି କି ସେତିକିରେ ରହିଛି ହେଁ ମୁଁ ମୋଟା ହେଇଯାଆନ୍ତି ମୋର ଟିକେ ହାଡୁ ହାଡୁ ଟେନସନ୍ ରହି ଯାଇଛି ଏକୁଟିଆ ବୋଉ ମରିଗଲା ପରେ କେତେ କହିଲୁ ପ୍ରେସର ଆମର
ଆଉ
କାଲି ଆମର ଯାଇଥିଲି ମାର୍କେଟ ଯାଇଥିଲି କାଲି ରାତି ନଅ ତାପରେ ଆସିଲି ମାର୍କେଟରୁ ଆସିଲି ରୁଟି କଲି ତରକାରୀ କଲି
ହଁ ତାପରେ ଝିଅକୁ ବି ଟାଇମ ନାହିଁ ତମକୁ କାମରେ ସାହାଯ୍ୟ କରିବା ପାଇଁ
ସେନ ଆ ଏବେ ପୁଣି ଆନନ ଏବେ ଏବେ ମୁଁ ଆହୁରି ହଇରାଣ ଟ କେେ ପୂଜା ପର୍ବ ହେଲେ ମାନେ ମୁଁ ସମସ୍ତଙ୍କୁ ଡାକିବି ସେଏ ଆସେ ସିଏ ଆସେ ମତେ କେହି ଡାକିବାକୁନାହାନ୍ତି ଆଉ ମୁଁ ଏତେ ଏତେ ଲୋକ ହେଲା ବେଳକୁ ତାପରେ ଏବେ ଧୀରେ ଧୀରେ କଣ ଏକୁଟିଆ ସବୁ କାମ କରୁଛି କିନ୍ତୁ ରୋଷେଇ କାମ ଟା ଆମର ଚାରିଜଣ ଆଗେ କଣ ସବୁ ସବୁବେଳେ ସାତ ଆଠ ଜଣଙ୍କର ରୋଷେଇ କରିଥିଲି ଏବେ ଟିକେ ରୋଷେଇ କାମ କମେଇଲା କଣ ହବ ବାହାର କାମରେ ସବୁ ଏକୁଟିଆ ପୂଜା ଗୁରୁବାର ବ ସବୁ କର ନିଜେ ଏକୁଟିଆ କର ପଛ ଧୁଅ ଠାକୁର ଘର କେତେ
ହୁଁ ହୁଁ ହୁଁ ହୁଁ
ଗୁରୁବାର ସାର୍
ଆଉ
ଆମ ବୋଉ ଟ ଟ ଯେମତି କରନ୍ତି ଆ ତାଙ୍କଠୁ ଯାହା ଯେମତି ତାଙ୍କର ଯେମିତି ହୁଏ ମୁଁ ସେମିତି ହିଁ କରୁଛି ତାଙ୍କର ତ ପୁଣି ଆମ ବୋଉଙ୍କର କେତେ ପୂଜା ପାଠ ନିୟମ ଜାଣିଥି
ହଁ ବା। ଏକୁଟିଆପା ମୁଁ କଁ ଯାହାହେଲେ ଅପା କିଛି କିଛି କାମ କର ନା ନାଇ ଟିକେ।
ସେଇଆପା ପୋ ପୂଜା ଟିକେ କରିଦିଅନ୍ତି ଯାହାହେଲେ ପୂଜାଟା କରିଦେଲେ ମତେ ଟିକେ ଚିନ୍ତା ନଥିଲା। ସିଏ ଖାଲି କଣ? ପୂଜାଟା କରନ୍ତି ତାଙ୍କ ରୁମୁଟା ଝାଡୁ କରିଦେବେ ସେତିକି ତାଙ୍କର କାମ।
ହୁଁ ହୁଁ ସିଏ ତ ଚାଲିପାରିବ ନେହିଁ ବେଶୀ ତା କାମ ଆଉ କଁ କରିବ।
ମୋ ସେ ଯାଆ କରୁଥିଲେ ଛୋଟଇ ଛୋଟାଇ କରନ୍ତି କିନ୍ତୁ ମୋ ବାହାଘର ପରଠୁ ଆଉ ଏତେ କରନ୍ତିନି। ମୁଁ ଦେ ମୁଁ ମୋରତ ସକାଳେ ଜଳିଖିଆ। ପତ୍ର କରିକି ପନିପରିବା ସେତ ବସି ପାରିବେନି କାଟି ପାରିବେନି।
ସେଇଆପା।
ତାଙ୍କ ଖାଇବା ବସନ୍ତିକି ଟିକେ ଖାଲି ଆସିବେ। ଧରିକି ଛିଡା ହେଇକି ଯଦି ତାଙ୍କ ବାସନଟା ମାଜିଦବେ ଦିନେ ଦିନେ ମୁଁ କହେ ତମେ କଣ ପକେଇଦବ। ସେଇଟା ଟିକେ ବାସନ ମାଜି ଦେଇ ନଥିବେ କଣ ମାମି ହେରିଆଙ୍କ ଆଗାରେ କହିଦେବେ ଆଉ ମାମି ହେରିଆ କହିବେ ମୋ ବୋହୁତ ଅଧା କାମ କରିଦଉଚି ଆଉ ଏମିତି ଖାଲି କଥା।
ସେଇଆବା।
ଆମ ଝିଅ ମାନେ ଗ ଗୋଟେ ଗୋଟେ ଝିଅ ମାନେ ଅଛନ୍ତି ସବୁ କରିଦଉଚନ୍ତି। ଆମେ ଏଇତ ଯେତବେଳେ ବି ଘରକୁ ଯାଉଚୁ ଆମେ ଆଉ କଣ ବସୁଚୁ। ପଚାରିବୁତ ମୁଁ କେବେବି ଗଲେ ଘରୁକୁ ସବୁବେଳେ କାମ କରିଦିଏ। ବିମା ତ ଏତେ କାମିକିଆ ନୁହଁ।
ହଁ।
ଆମ ଘରେ କଣ ଆମେ କରିବୁ ଧରିବୁ କିନ୍ତୁ ଶୁଣିବୁ ଆଙ୍କ ଘରେ।
ହୁଁ।
ସେଇଟା ଟିକେ ଖରାପ୍ ଲାଗେ ମା, ଝିଅ ତିନି ଜଣ ଜାଙ୍କଙ୍କର ରୋଲ କେମିତିଆନା। କିଛି କରିବେନି ଖାଲି ଚବିଶ ଘଣ୍ଟା ମା ସାଙ୍ଗରେ ଗପିବେ। ଆମ ବିଷୟରେ ଗପିବେ ସେଇଥିରେ କହିବେ ଆମେ ଖରାପ ସିଏ ଭଲ। ଏଇନେ ବୁଝି ପାରୁଚନ୍ତି ଠିକ୍। ଏଇନେ କିଏ ପଚାରୁଚି ପାଣି ଗ୍ଲାସଟିଏ କିଏ ଦେବାକୁ ନାହାନ୍ତି ମୁଁ ହିଁ କରୁଚି ମୁଁ ହିଁ ଦଉଚି ସବୁ ଅନଉଚନ୍ତି ମୋ ମୁଅରେ। ତାଖରା ହାତ ଦେଇଚ।
ହୁଁ।
ଏବେ ଏବେ ଟିକେ ଚେଞ୍ଜ ହେଇଗଲେଣି ଜାଣିଲକି। ଆଉ କ'ଣ ଆଉ ଆଉ ଚେଁ ଆଉ କ'ଣ ଆଉ କ'ଣ ଅଛି କି ଆଉ ତ କିଛି ନାହିଁ ନା। ଚାରିଆଡୁ ସେ କେବେ ଏଇଠି ଆଇଲାଣି ଦି ମାସେ ହେଲାଣି ଦିନେ ତ ଡାକୁନି। ଆଉ ଏଇଠିକି ଆଇଲେ ମୁଁହିଁ ରଜ ହେଲେ ଡାକିବି କି ଯୋଉ ପୂଜା ପର୍ବ ଦୀପାବଳି ହଉ ଦଶହରା ହଉ କି ଏଇ ଯୋଉ ହୋଲି ହଉ ମୁଁଇ ଡାକେ ଏଇଠିକି ଆସ ଯେ କରି ଧରିକି ଖାଇବାକୁ ଦେଇକି ଯାନ୍
ସେଇଆ ହେଲା କଥା। ଟୁନା ଭାଇ ବି ଚେଞ୍ଜ ହେଇଗଲେ ନାହିଁ।
ସିଏ ବହୁତ ଚେଞ୍ଜ ତୁ ମାନେ ବିଶ୍ଵାସ କରିପାରିବନି।
ବହୁତ ଚେଞ୍ଜ ହେଇଗଲା।
ଏବେ ଏଇଠି ଏଇଠିକି ଆସିଲା ଦିନ ଏଇଠିକି ଆସିଲା ଦିନଠୁ ଆଉ କ'ଣ ବେଶୀ ଲୋ ଏତେ ନାହିଁ। ଫୋନ ଫାନ୍ ବି ଏତେ ନାହିଁ ଖାଲି ଆସୁଛନ୍ତି ଖାଲି ବୋଲି ନହେଲେ କୋଉଦିନ ଆମେ ଆଇଲେଣି ଏଠି ପାଖରେ ଏଇଠିକି ପାଖକୁ ଆସିଛନ୍ତି ମାନେ ଦିନ କହିନଥିବେ ଦିନେ ଡାହାକିବି ମୋ ଜା ଟା କି ତା କେତେ ଜଣ ସିଏ ଏତେ ଆମ କରି ଧରିକି ଦଉଛି। ଦିନେ ଡାକିଥିବେ।
ଫୋନ ଉଠଉନ ଜା ତମକୁ ଫୋନ କରେ ନା?
ଫୋନ ଫାନ କରୁଛି। ଏମିତି ଭଲ ସବୁ ଏମିତି କିଛି ଜଣା ପଡିବନି ଯେ ସେ ମିଶିଲେ ଗଲେ କିନ୍ତୁ ଏମିତି ଡାକାଡୁକି ନାହିଁ କିଛି ଛୁଆଙ୍କ ନାଇ ଭଲ ମନ୍ଦ ଟେ ଦବନି। ଖାଲି ତ ହେଇ ପାଞ୍ଚ ହଜାର ଟଙ୍କା ଦଉଛନ୍ତି ବୋଲି ଖାଲି ସିଏ ସବୁଥରେ ହେଇଥିପାଇଁ ଛି ଦଉ ନାହାନ୍ତି ଆଉ।
ଓହୋଃ! ନା ନା ଯୋଉ ପାଞ୍ଚ ହଜାର ଟଙ୍କା ଯଦି ଖର୍ଚ୍ଚ
ପାଞ୍ଚ ହଜାର ଦଉଛନ୍ତି କ'ଣ ବାପା ଅଛନ୍ତି ବୋଲି ଆମ ପାଖରେ ଦଉଛନ୍ତି। ଦଉଛନ୍ତି। କୋଉ ମାସରେ ଦିନେ ଗୋଟେ ଗୋଟେ ମା ଗୋଟେ ଗୋଟେ ମାସରେ ବେଳେ ବେଳେ ବି ଦିନେ ଦିନେ ଗୋଟେ ମାସରେ ଦଉନାହାନ୍ତି।
ଓହୋଃ!
ସେଇଥିପାଇଁ ସେ କିଛି ସେଇଥିପାଇଁ ସେଇଥିପାଇଁ ସେ କିଛି ଦଉନି।
ତାଙ୍କ ଦରମା ଦେଢ଼ ଲକ୍ଷ୍ୟ ଭଳିଆ ହେଇଥିବ ନା?
ଏବେ ଅଫିସର ହେଇଗଲା ନା।
ଓହୋଃ!
ବଡ କ୍ଵାର୍ଟର ଟେ ମିଳିଛି ତାଙ୍କୁ ଗ୍ୟାରେଜ ଫ୍ୟାରେଜ ସବୁ ର ହଁ, ହାଁ ଏଇଠି ଅଛନ୍ତି।
ଓହୋଃ! ସିଏ ତାହେଲେ ଏଠିକି ପଳେଇଆ ଆଇଲାଣି।
ଆସିଲେଣି ଦି ତିନି ମାସ ଦି ତିନି ତିନି ମାସ ହ ତିନି ମାସ ନାଇଁ ବର୍ଷେ ହେଲାଣି ଆସିଲେଣି। କିନ୍ତୁ ଛୁଆ ମାନେ ଆସିଲେ ତିନି ମାସ ହେଲାଣି ବର୍ଷେ ହେଲା ଆ ମ ଘରେ ରହୁଥିଲେ।
ହୋ
ଯୋଉ କିଏ କରି ଧରିକି ଦଉଥିଲା ଖାଇବାକୁ? ତା ଭଉଣୀମାନେ କାହିଁ ଥିଲେ ଦିନେ ତ କାଇଁ ଦେଇନାହାନ୍ତି? ମୁଁ ତ ପୁଣି ବର୍ଷେ ଖାଇବାକୁ ଦେବି ପ୍ୟାଣ୍ଟ ସାର୍ଟ ସଫା କରିଦେବି ସବୁ ବିଶ୍ଵାସ କରିବୁନି ଲୋ ମାମାଲି ମାନେ କରେ। କେହି କଉ ମା ବି ଏତିକି କହା ଦିଅର ମନଙ୍କର ତିକି ପୁଅ ମାନଙ୍କର କରିବନି ଆ
ଆଜିକାଲି ଯୁଗରେ ଯେ
ଏଁ ତମେ ଯାଣିନ ମୁଁ ବା କହୁଛି ଏମିତିଆ ଘରେ ଖାଲି ସମସ୍ତେ ଜାଣିବାକୁ ବହୁତ ଭଲ ନା ଆମର ବହୁତ
ଏମିତିରେ କହିଲ କଣ କରଛୁ? ହୁଁ,
କରିବା, ସହିବା ଭିତରେ ବହୁତ ଫରକ୍।
ଆମେ ହେଇକି, ହଉ ତାହେଲେ ରଖ।
ହାଁ, ହଁ।
ହଉ।
ତ ନ ଆଉ ସେ ସବୁ ବି